ଅଜ୍ଞା।
ହଁ ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଅଛି ଆପଣ କେମିତି ଯେ ଅଛନ୍ତି?
ବହୁତ ବଢିଆ ଆଉ କଣ ସେ କରୁଛ?
କଣ ଏଇ ଲାଇବ୍ରେରୀରେ ଥିଲି ଆଉ।
ଓ ହୋ ଆଚଛା। ତମର କଣ ସବୁ ହବି ଆ କଣ ସବୁ ଅଛି ଟିକେ କହିଲ। କଣ ସବୁ ତମ ଭଲ ଲାଗେ ହୁଁ।
ଆ ଫଟୋଗ୍ରାଫି ହିଁ ମତେ ଭଲ ଲାଗେ ଯାହା ହଉ ପଛେ ମାନେ ଫଟୋଗ୍ରାଫି ଗୋଟେ ଜିନିଷ ଯୋଉଟା ଯେତେ କଲେ ବି ମୁଁ ବୋର ହୁଏନି ଆଉ ମାନେ ମତେ କେ ତେବେଳେ ବି ଯଦି ଡିପ୍ରେସିଂ କି ଯାହା ବି ଲାଗେ ମୁଁ ଫଟୋ ହିଁ ଉଠାଏ ଆଉ ଫଟୋ ଏଡିଟ୍ କରେ। ଏଇଭଳିଆ କାମ।
ଓ ହୋ ହ ଇଏ ଫଟୋଗ୍ରାଫି ତ ମାନେ ବହୁତ ପ୍ରକାର ଫଟୋଗ୍ରାଫି ଅଛି ନାଇଁ କି?
ହଁ ମୁଁ ମେନ୍ଲି ହ୍ୟୁମାନ୍ ଫଟୋଗ୍ରାଫି ଉପରେ ଏତେ ମୋର ଏତେ ଧାରଣା ନଥାଏ।
ଉଠାଏ କିନ୍ତୁ ସେ ଫେସ୍ କୁ ଏତେ ମୁଁ ଆଣିପାରେନି ଆ ମୁହଁ ଟାକୁ ଏତେ ଭଲରେ ଆଉ।
ମାନେ ଉଠାଏ ମୁଁ ମାନେ ବୁଝନ୍ତୁ ମୁଁ ହେଉଛି ଗୋଟେ ନେଚର୍ ଫଟୋଗ୍ରାଫର୍। ଆଉ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ହଁ। ତ ସେ ଯୋଉ ଜୈବ ବିବିଧତା ରହୁଛି କିମ୍ବା ଆମର ଯେତିକି ସବୁ ପଶୁପକ୍ଷୀ ରହୁଛନ୍ତି ସେମାନଙ୍କର ଫଟୋ ମୁଁ ଭଲ ଉଠାଏ। ଆଉ ଆମର ଆମର ଯାହାବି ଇଏ ଅଛି ପ୍ରକୃତିର ଫଟ ଏଗୁଡ଼ା ଭଲ ଉଠାଏ ତ ମୋତେ ଯଦି ସେ ଆପଣ ଗୋଟେ। ଗୋ ମଣିଷର ଫଟୋ ଉଠେଇବାକୁ ଦେବେ ମୁଁ କଣ କରିବ? ତାକୁ ଛୋଟ କରିଦିଏ ଆଉ ପ୍ରକୃତି ଟାକୁ ଅଧିକ ଆଣେ ହାରି। ଏଇଟା ଗୋଟେ ହେଇଯାଉଛି ଆଉ ତ ଏ ଏ ଥିବ ସେଇ ବାଲା ଫଟୋ ଭଲ ଉଠେଇଦେବି ମାନେ କେତେ ଜଣ ଥାଆନ୍ତି ନା ଦେଖ ଖିବେ ମାନେ ବଡିଟା ମୁହଁ ଯେମିତି ଆସିଲେ ଆସୁ କିନ୍ତୁ ତାଙ୍କୁ ମାନେ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବେଶୀ ଦରକାର ଥିବ।
ହଁ ହଁ ହଁ।
ହଁ ସେଇ ଗଲା ଗଲେ ଭଲ ମୁଁ କରିଦିଏ ଆଉ ଆଉ ଖେଳ ଭିତରେ ଟିକେ ବ୍ୟାଡ଼ମିଣ୍ଟନ୍ ଖେଳିବାକୁ ଟିକ ଭଲ ଲାଗେ ଆଉ।
ହଁ ତମର ତ ହାଇଟ ଫାଇଟ ଅଛି ଫଟନେସ୍ ବଢ଼ିଆ ଅଛି ଆଉ କଣ?
ବ୍ୟାଡ଼ମିଣ୍ଟନଟା ଟିକେ ଭଲ ରୁହେ ଆଉ ଭଲିବଲ୍ଟା ଟିକେ ଭଲ ଅଛି ଏବେ। ମୁଁ ବି ଟିିକେ ଗୋଟେ ଗୋଟେ ସ୍କୁଲ ଟାରେ କଲେଜ ଟାରେ ଗୋଟେ ପଢୁଛି ତ ଗୋଟେ କୋର୍ସ ଟା ଗୋଟେ କରୁଛି। ତ ସେଇଠରୁ ଏବେ ଆମେ ଭଲିବଲ ହେଠି ଟିମ୍ ଖେଳିଥିଲୁ ଯେ ଆମର ଫାଷ୍ଟ ଆମେ ଚାମ୍ପିୟନ୍ ହେ।
ମୁଁ ମେନଲି ମିଡ଼ିଲ ରହେ ନେଟ୍ ପାଖରେ ରୁହେ।
ଓହୋ ହୋ ନେ
ହଁ ହୁଁ ନାଇଁ ନାଇଁ ମୁଁ ନେଟୱାର ବଲେ ଏ ଯୋଉ ନେଟ। ଟୱାର ର ସାଇଟ ରେ ଯୋଉ ନଥାଉଛନ୍ତି ସେଇଟା ସେ ଯୋଉ। ବେଶୀ ଭଲ ନେଟୱାର୍କ ବି ମାନେ ମିଡିଲ ବାଲା ମେନ୍ ନେଟୱାର୍କ ବି ଆମେ ପାରୁନୁ। ଲ ଲ ଲଙ୍ଗ ହାଇଟ ନା। ଟିକେ ବସିକି ସାଙ୍ଗେ ସାଙ୍ଗେ ଏମିତି ଟେକି ହେଇକି ବଲ୍ ଟା ପଛକୁ ଦେଇ ହଉନି ନେଟରେ ଯେତେବେଳେ ବାଜିବ‌। କିନ୍ତୁ ସେ ଯୋଉ ସାଇଡ ରହିଲେ କଣ ହଉଛି ମାନେ ଯେତବେଳେ ଡାବିଆକୁ ବଲଟା ହଉଛି ନେଟ। ପାଖରେ ଯଉଟା ଆସୁଥିବ। ଦାବିବାକୁ ଭଲ ହଉଛି ହଁ ଡେଇଙ୍କି ବାସ ବାସ ସେଇଥିପାଇଁ ସେଇ ଜାଗା ଟା ଭଲ ଲାଗେ ମତେ।
ଭଲି ଖେଳ ଟା ଦେଖିବାକୁ ଭଲଆ ଭଲ ଲାଗେ ଯେ ମୁଁ କେବେ ଖେଳି ପାରେନି। ମୋ ହାତରେ ବଲ ଇଆଡେ ସଆଡେ ପଳେଇବ ବାଜିବ ମାନେ ସେ କୁଆଡେ ଯିବ ନା ଆଉ। ଜାଣିପାରିବନି। ଯାହା ହଉ ଫଟୋଗ୍ରାଫି ବି ଅଛି ସବୁ ଖେଳା ଖେଳି ଅଛି। ତମ ଫିଟନେସ୍ ତାମାନେ ବଢିଆ ଅଛି ଆଉ ଖେଳୁଥିବ ଆଉ ମୁଁ ଜାଣିପାରୁଛି ଯେ।
କାଇଁ ଆଉ କୋଉଠି ଆଉ ସୁଯୋଗ ମିଳୁଛି ସବୁବେଳେ ଆଉ ଯେତେବେଳେ ମିଳିଲା। ଏବେ ଏଇଠି କଲେଜ ଟାରେ ଗୋଟେ ଜଏନ୍ କଲି ବହୁତ ବର୍ଷ ପରେ ଏବେ ଟିକ। ଟିକେ ନିଜର ପ୍ରତିଭା ଟା କୁ ନିଜେ ଆଙ୍କି ପାରୁଛ ଏବେ ଆଉ।
ତାପରେ ଜଞ୍ଜାଳ ଭିତରେ ରହିଲେ ଆଉ କୁଆଡେ ଖେଳା ଖେଳି ଭୁଲି ହିଁ ଯାଉଛୁ।
ହଁ ହଁ ସେଇଟା ଆଜ୍ଞା ଏବେ ହେଇଠି ତ ଛୁଟି ଅଛି ଛୁଟି ଥିଲେ ଆଉ। ହେଇଠି ଦିନ ରାତିରେ ଲାଇବ୍ରେରି ରେ ରହିଲେ ଆଉ କୁଆଡୁ ଆଉ ସେ ମାହୋଲ ଗୋଟେ ଆସୁନି। ଆଉ ଏ ନର୍ମାଲ ଲୋକଙ୍କ ସହିତ ଯାଇକି ଖେଳିଲେ ହବ ଯେ। ସିଭିଲିଏନ ମାନଙ୍କ ସହିତ ଏ ସବୁବେଳେ ଡାକିବେ। କଥାହଉଚି ସେଟା ସେଇଟା କଣ ଆମ ଇଚ୍ଛା ଅନୁସାରେ ହେଇଯାଉଛି। ଗୋଟେ ପ୍ରକାର ହୁଁ।
ଆଉ ଫଟୋଗ୍ରାଫି ସଉକରେ। ଏ ତ ନେଚର ତମର ଏରିଆତ ସବୁଆଡେ ନେଚର ଭର୍ତ୍ତି ଆଉ ତମେ ପୁରା ଏଞୟ କରୁଥିବ ଫଟୋ ଉଠେଇ ଉଠେଇ।
ସେଇ ସେଇ ସେଇଥି ପାଇଁ ଆମକୁ ସେଇଟା ବେଶୀ ଶୁହୋଉଛି।
ହେଲେ କଣ ହବ କ୍ୟାମେରା ରଖିଛ ନା ମୋବାଇଲରେ।
ନାଇଁ ନାଇଁ ମୋବାଇଲରେ ଏକା ସାର। କ୍ୟାମେରା ଗୋଟେ ଆଗରୁ ଗୋଟେ ଥିଲା ଆମର ଏଇ ଯେଉଁ ନର୍ମାଲ କ୍ୟାମେରା କେଡାକର ଗୋଟେ ଥିଲା।
ଏଯୋଉ ରୀଲ ବାଲା କ ଖାଇ କ୍ୟାରେ କ୍ୟାରେ। କେର ହବ।
ଉଁ ହଁ ନା ନା ସେଇଟା ତ ବେଶୀ ପୁରାତନ ଯୁଗକୁ ପଳେଇଲ। ଆଉ ଟିକେ ତାଠୁ ଆଡଭାନ୍ସ ମଁ ଏଜୋଉ ଗୋଟେ ଡିଜିଟାଲ କ୍ୟାମେରା ଜୋଉରୁଏ ‌। ପାଞ୍ଚ ଛଅ ହଜାର ପଡୁଥିଲା ସବୁ। ସେ ବଲା ଗୋଟେ।
ତାର ବି ତ ଫଟୋ ବଢିଆ ଆସେ ଏଇଟ ମେଗାପିକ୍ସଲ।
ହଁ ତାହିଁରେ ବଢିଆ ଆସେ ହଁ ହଁ ତ ତ ତେର ତେର ନା ବାର ରୁହେ। ମେଗାପିକ୍ସେଲ ହୁଁ।
ହଁ ସେଇଥିରେ ଏତେ ବଢିଆ ଫଟୋ ଆସିବ ଏବେର କ୍ୟାମେରା ଗୁଡା ବି ମୋବାଇଲ। ଗୁଡା ବି ତାର କ୍ଲାରଟି ଏତେ ନଥିବ।
ଫିକା ପଡିଯିବ ହଁ ପୁରା ମାନେ ଆକୁରେଟ ଫଟୋ ପୁରା ଆସେ ଆଉ। ଫଟୋ ଉଠିବା ର ଗୋଟେ କୌଶଳ ଥାଏ ସାର୍ ନାଇଁ ଆଜ୍ଞା ଯାହାକୁଅନ୍ତୁ ପଛେ। ନହରେ ତାକୁ ମଣିଷ ଟାକୁ ଯେତେ ବଡ ଫଟୋଗ୍ରାଫ। ଦେଇକି ଦେଇ ଦେଇ ଥାଅ ଆଉ ସିଏ।
ଟୂଆରାଗ।
ହଁ। କେମିତି ମାନେ ଲାଇଟ୍ ଟାକୁ କେମିତି କଣ କରିବା ମାନେ ମୁଁ ମୋ ପାଖରେ ସାର୍ ଗୋଟେ ମାନେ ଗର୍ବ କରିବିନି କିନ୍ତୁ ଗୋଟେ ନା। ଚୁରାଲି ଗୋଟେ ଅଛି ଆଉ। ଜଣା ପଡ଼ିଯାଏ ଯେ କେମିତି କଣ ଉଠେଇଲେ କଣ ହବ ମୁଁ କେବେ କାହାଠୁ ଶିଖିନି। ଆପଣଙ୍କ ଠୁ ଟିକେ ଟିକେ ଶିଖିଛି। ହାଲୋ।
ଆସୁନି।
ହାଲୋ ହଁ ଏବେ ଆସିଲା ସାର୍ ଆଜ୍ଞା ହଁ ହଁ। ଆପଣ କୁଆଡ଼େ ଗୋଟେ ହଜିଯାଇଥିଲେ ମଝିରେ ଆଉ।
ନାଇଁ ନେଟୱାର୍କ ବୋଧେ ଟିକେ ପ୍ରୋ ସମସ୍ୟା ରହୁଚି ବୋଧେ।
ହଁ ଏଇତ ନେଟୱାର୍କ ସମସ୍ୟା ଲାଗିରହିଥିବ କଣ କରିବା। ଜୀବନ ଜଞ୍ଜାଳ ଭଳିଆ ନେଟୱାର୍କ ଟା ଗୋଟେ ହଉଛି ଆଉ।
ହୁଁ ଫାଇଭି ଜି ଦେଖଉଛି ସିନା କିନ୍ତୁ କଟି ଯାଉଚି ଆଉ।
ହୁଁ ଆପଣଙ୍କର ତ ସବୁ ଅଧା ଆଉ ନାଇଁ କି।
ହଁ ଆଉ ଟୁ ଜି ରେ ଚାଲିବ ଆମ ଗାଁରେ ସେ ନେଟୱାର୍କ ସମ
ଆମର ଏଇ ଯୋଉ ମୋବାଇଲ୍ ରେ ଲୋକେସନ୍ ନା କଣ ଦେଖୁନେ କି ଆମେ ସେଟା ଦେଖାଏ ଯଉ ଦେଖାଏ ବ ଅଛି ତିରିଶ୍ ଡିଗ୍ରୀ କିନ୍ତୁ କଣ ଏଇଟା ଅନୁଭୂତ ହୁଏ ଚାଳିଶି ଡ଼ିଗ୍ରୀ ଭଳିଆ ଗୋଟେ ଦେଖି ଦେଇଦିଏନି ଫିଲ୍ସ୍ ଲାଇକ୍ ବୋଲି ସେଇଭଳିଆ ଜିନିଷ ସେଇଟା ଆଉ। ହୁଁ ଆଉ ସାର୍ ଆଉ ଯାହା ମୁଁ ତ କାହାଠୁ ଶିଖିନି ଫଟୋଗ୍ରାଫି ଆପଣଙ୍କଠୁ ଆପଣ ଯୋଉ ଉଠେଇକି ଫଟୋ ଫଟ ଉଠେଇକି ଛାଡିବାର ସେଇଠୁ ଦେଖ ଦେଖି ଦେଖି ଟିକେ ଟିକେ ଆଙ୍ଗେଲ ଯାହା ଜାଣୁଚି ଆଉ ସେଇଠୁ ବି ଟିକେ ଶିଖିଯାଇଚି ଆଉ। ଆପଣଙ୍କଠୁ ଯୋଉଠୁ ଯୋଉଟା ଜ୍ଞାନ ମିଳୁଚି ମୁଁ ନେଇଯାଇଛି।
ହଁ ନାଇଁ ଫଟୋଗ୍ରାଫି ରେ ବହୁତ ଜିନିଷ।
ହଁ ଆପଣ ବି ଗୋଟେ ପାରଙ୍ଗମ ଲୋକ ନା ଯାହାହେଲେବି
ନା ନା ଆମେ ଏମତି ଦେଖା ଶିଖା ମଣିଷ ଦେଖି
ଆଉ ସାର୍ ଆପଣ ଯାହାଠୁ ଶିଖିଚନ୍ତି ମୁଁ ଆପଣଙ୍କଠୁ ଶିଖୁଚି ଆଉ।
ମୋର କାକା ଜଣେ ଅଛନ୍ତି ସିଏ ପୁ ରା ପାଗଳ ଫଟୋଗ୍ରାଫି ଡ୍ରାଇଭିଂ।
ଓହୋ ହଁ ହଁ ଆପଣ କହୁଥିଲେ ତାଙ୍କ ବିଷୟରେ। ଅ ସେଇ କାକା ନାଇଁ କି।
ହୁଁ ସିଏ ତାଙ୍କର। ହଁ ମତେ ଗୋଟେ ତାଙ୍କର ଏତେ ସଉକ ସବୁ ଜିନିଷରେ ଗାଡ଼ି ଟା ବି ସଉକ
ହେଲେ ବହୁ ବଢ଼ିଆ କଲେକ୍ସନ ରଖିଥିବ ଆପ ଆପଣଙ୍କ ସେ ହେଲମେଟ ଟା ଦେଖିଲା ପରେ ଲାଗିଲା ମାନେ ସେ ହେଲମେଟ ମୁ ଏ ନର୍ମାଲ ଦୋକାନରେ କୋଉଠି ମୁଁ ଦେଖିନି ଆଉ। ମାନେ ମୁଁ ଓଡ଼ିଶାରେ ଏତେ ଦିନ ରହିଲିଣି ସିନା କେବେ ଦେଖିନି ଆଉ। ମାନେ ବହୁତ୍ ମାନେ ବ ବଢ଼ିଆ ଲାଗିଲା ପୁରା ଉପର ପଟେ ପୁରା ଗୋଟେ ଅଲଗା ପ୍ର କାଗଜ ଚିକଣ ଭଳିଆ ଲାଗୁଥିଲା।
ହୁଁ ହୁଁ।
ହୁଁ ସଉକିନିଆ ଲୋକଟେ ଲାଗୁଚନ୍ତି ଆଜ୍ଞା ସେୟା ଆଉ
ସେ ତିନ ତିନ ଚାରଟା ବାଇକ ତାଙ୍କ ରଖିଚନ୍ତି ବୁଲେଟ ଦିଟା ରଖିଥିଲେ ଆରେକସ ହୁଣ୍ଡରେଡ ଗୋଟେ ରଖିଚନ୍ତି। ଅ ବୁଲେଟ ବି ଦିଟାଯାକ ଅଛି ଆର ଏକ୍ସ ହୁଣ୍ଡ୍ରେଡ ବି ଗୋଟେ ରଖିଚନ୍ତି ଫୋର ହ୍ୱିଲର ବି ତାଙ୍କର ସଉକ। ଡ୍ରାଇଭିଂ ସଉକୁ ଫଟୋଗ୍ରାଫି ସଉକ ପଇସା ପତ୍ର ନଥିଲେ ବି ଏସବୁ। ହେରା ତାଙ୍କର ମେଣ୍ଟେନ କରନ୍ତି।
ଆଚ୍ଛା ଆଚ୍ଛା ଆଉ ଏଇ ଜିନଷ ଦେଖିକି ଯିଏ ହେଲେ ଭାବୁଥିବ ପଇସା ଘରର ଲୋକ। ନାଇଁକି ପଇସା ପତ୍ର ପ୍ରବଳ ଅଛି ଓଲଟା ହେଇଯାଉଚି ଇଆଡେ ନାଇଁକି ହଁ ଆମ ସାଙ୍ଗ। ସାଥିରେ ବି ଏନ୍ତି କେତେଜଣ ଅଛନ୍ତି ଯେ।
ଆଚ୍ଛା। ଆଉ ତାଙ୍କଠୁ ଦେଖି ଦେଖି ମୁଁ ଏବେ ଟିକେ ଫଟୋଗ୍ରାଫି ବିଷୟରେ ଟିକେ ଧାରଣା ପଳେଇ ଆସଚି। ସେ ସବୁବେଳେ କହନ୍ତି ତର ସବୁ ଫୋଟୋଗ୍ରାଫିର ସବୁ ରେସିଓ ଥାଏ ମାନେ ଆ ମାନଙ୍କର ଆଉ ଗୋଟେ ଲୋକଟେ ଠିଆ ହେଇଛି ନେଚରର ବି ତମେ ଆଣିବାକୁ ଚାହୁଁଛ ବା ନେଚର ଅଛି ତ ସେ ଲୋକଟାକୁ ଗୋଟେ ସାଇଡ଼ରେ ଥ୍ରି ଇଯ୍ ଟୁ ୱାନ ରେସିଓରେ ରଖିବ ନେଚର ଟା ବ୍ୟାଗ୍ରାଉଣ୍ଡ ରୁ ଆସୁଥିବ ଲାଇଟିଂ ବ୍ୟାଗ୍ରାଉଣ୍ଡ ଲାଇଟ ପଡୁନଥିବ ଏ
ହୁଁ ହୁଁ ହୁଁ ହୁଁ।
ଏ ଟିକେ ଟିକେ ଜାଣିଛି ଆଉ କଣ? ମୋର ବି ସେମିତି କିଛି କ୍ୟାମେରା ଫ୍ୟାମେରା ନଥିଲା ଏଇ ଏବେ ଟିକେ ପଇସା ପଠେଇଲୁନୁ ମୋବାଇଲଟେ କିଣିଚି ସେଥିରେ ମୁଁ ଟିକେ ଫଟୋଗ୍ରାଫି କରେ ଆଉ ଏମିତି ଟିକେ କୋଉଆଡ଼େ ଗଲା ବେଳକୁ କାମରେ ଆମର ବି ଗାଁଟା ଜଙ୍ଗଲ ପାହାଡ଼ ଏରିଆ ଟା ନା ମତେ ବି ସେଇ ପ୍ରକୃତିର ଫଟୋ ପଶୁ ପକ୍ଷୀ
ଆମକୁ ମେନ୍ ହେଲେ ସାର୍ ମାନେ ବିଷୟ ଭଲ ମିଳିଯାଉଛି ଆମମାନଙ୍କୁ ଆଉ ନାଇଁ କିି ଫଟୋ ଉଠେଇବା ପାଇଁ କି ଯାହା ହଉଛିି ମାନେ ଏମିତି ଜାଗାରେ ଆମେ ରହୁଛେ ନା ପ୍ରକୃତିର କୋଳରେ ପୁରା ମାନେ ଯୋଉଠି ବି ଆପଣ ଗୋଟେ କ୍ୟାମେରା ଟା କି ମୋବାଇଲ ଟା ବୁଲେଇଦେବେ ଆପଣଙ୍କୁ ଗୋଟେ ମିଳିଯିବ ଗୋଟେ ବିଷୟ ବସ୍ତୁ ଆଉ ଏତେ ଚମତ୍କାର ବିଷୟବସ୍ତୁ। ଥିବ ଆଉ ସହର ଅଞ୍ଚଳରେ ହେଟାକୁ ପଇସା ଦେଇକି ଲୋକ ପାର୍କରେ ଦେଖୁଛନ୍ତି ଆମେ ସେଇଟାକୁ ମାଗଣାରେ ଉପଲବ୍ଧ ଆମକୁ ହେଇଯାଉଛି ଆଉ ଜିନିଷ ଟା ଆଉ କାଲି ଇଏ ସାର୍ ହଁ କୁହନ୍ତୁ।
ହୁଁ କୁହନ୍ତୁ କୁହନ୍ତୁ।
କାଲି ସାର୍ କଲ୍ କରିଥିଲେ ଆମର ରାଜଧାନୀ ସାର୍।
କଣ କହୁଥିଲେ?
ନା ମୁଁ କହୁଥିଲି ଆଉ ଆପଣଙ୍କ ସ୍ଥାନ ପୁରା ଅପୂରଣନୀୟ ଅପୂରଣୀୟ। ହୁଁ ଅପୂରଣୀୟ ଆଉ ସିଏ ବି ଟିକେ ତାଙ୍କ ଆଡ଼ୁ ପଚାରୁଥିଲେ ଆଉ ମୋ ସ୍ଥାନଟା ତ ପୁରା ହେଇଯିବଣି ମୁଁ କହିଲି ନାଇଁ ନାଇଁ। ହଁ ତାଙ୍କେ ଟିକେ ନିଜ ପ୍ରଶଂସା ଶୁଣିବା ଲୋକ ନା ତାପରେ ମୁଁ କହୁଥିବି ଆଜ୍ଞା ବି ଆଜ୍ଞା ମୁଁ ଆମ ବନ୍ଧୁ ଆଉ ଆଉ ଆଉ ଗୋଟେ ବ ବନ୍ଧୁ ଯେତେବେଳେ ବି ଆମେ ଚାରି ଜଣ ମିଶୁ ହୁଁ ସବୁବେଳେ ଆପଣଙ୍କ କଥା ଆଗଡ଼ ପଡ଼େ ହଁ ଆଉ ଆରେ ମତେ ମନେ ରଖିଛ ରେ ଏମିତି ବୋଲି ପଚାରିଲେ। ପ୍ରଥମେ କଥା ହେବାରୁ ହଁଁ। ମୁଁ କହିଲି କି କଥା କହୁଛନ୍ତି ସାର୍ ଆପଣଙ୍କୁ ଗୋଟେ କେମିତି ଭୁଲିଯିବୁ ଆପଣ ଆମେ ତ ଚାରି ଜଣ ଯେବେ ଭେଟ ଲେଟ୍ ଆପଣଙ୍କ କଥା ପଡୁଛି। ହୁଁ ଆଉ ଆଜ୍ଞା ବି ତ ଏଇଠି ନୂଆ ଚାକିରି ର ଅନ୍ୱେଷଣରେ ବି ଅଛନ୍ତି। ଅତୁଳନୀୟ ହୁଁ ନିହାତି ରଜ ରଜ ରଜ କ ଟିକେ କହିଦେଲି। ମୁଁ କହିଲି ସାର୍ ରଜ ରଜରେ ଦେଖିଲି ଯେ ବହୁତ୍ ମାନେ ଆପଣଙ୍କୁ ଇଏ ଲାଗିଲା ଆପଣ ଯୋଉ ଭଳିଆ ମାନେ ଉଁ ଗଲା ପରେ ବେଶୀ ଇଏ ପଡୁ ମନେ ପଡୁଛନ୍ତି ମାନେ ଏଇଟି ଥିଲେ ଯେ ଲାଗୁଥିଲା ଯେ ଅଛନ୍ତି। ପାଖରେ ଭଳିଆ ଏବେ ଯେ କୁଆଡ଼େ ଧରାଛୁଆଁ ନଦେଲା ଭଳିଆ ଜାଗାରେ ଅଛନ୍ତି। ଆ ଆପଣଙ୍କ ଭଳିଆ କିଏ ଆଉ ଏମିତି ଏ ଯୋଉ ଆମର କଣ ଗୁରୁ ଜ୍ଞାନ ଯାହାବି। ଜ୍ଞାନ କିଏ ବି ଦଉଛି ଆଉ ଆହା ପଦେ ବି କିଏ ଗୋଟେ କହୁନାହାନ୍ତି। ଯିଏ ନିଜ ଜାଗାରେ ବ୍ୟ ତ ସେ କହ ତାପରେ କହିଲେ ହଁ ରେ ଏଇ ସବୁ ଜିନିଷରେ ମାନେ ସେଲଫଲେସ୍ ସର୍ଭିସ୍ ଦରକାର ମୁଁ କହିଲି ଠିକ୍ ସାର୍ ଆଉ ନହେଲେ ଆଉ ରାଜଧାନୀର ଲୋକ ହେଇକି ଆପଣ ଆସିକି ଏଇଠି ରହୁଥିଲେ ବୋଲି ନିଜ ପରିବାରକୁ ବି ସମୟ ଦଉନଥିଲେ।
ହୁଁ ନିହାତି କାମ ଯଦି ଆମେ ମନ ଦେଇକି କରୁ ସେ ଆମର ଗ୍ରାମ ପ୍ରତି ସମର୍ପିତ ଅଛୁ ତାହେଲେ। ସବୁ କରି ହବ।
। ଏଇଭଳିଆ କଥାବାର୍ତ୍ତା ଟିକେ ଚାଲିଥିଲା ଆଜ୍ଞା।
ହଁ ମୁଁ କହିଲି ହଉ ସମୟ ତ ହେଇଗଲାଣି ଆଉ ଆଉ ଦିନେ କଥା ହେବା।
ହଁ ହଁ ଆଉ ଦିନେ କଥା ହବା ଆଜ୍ଞା। ହଉ ତାହେଲେ ହଉ ରହିଲି ସାର୍ ଶୁଭରାତ୍ରି।